ହାଲୋ।
କଁ କରୁଚ କି?
କିଛି ନାହିଁ ଗୋଟେ ମିଟିଂ ପାଇଁ ଆସଥିଲି ହେତେଳେ ମନା କରୁଥିଲି ହେତୋଳେ କରନେଇ ଏବେ ଦେଖିଲା ଅକୁ ଏୟା। କଲ୍ କରି ଦେଇଚ।
ଗୋଟେ କହିଆ ମ୍ୟାସେଜ୍ କରୁଚି କରନି ସେ ଓ ଇଏ କରିସାଇଲୁଣି ହଁ ଗୋଟେ ମିଣ୍ଟି ରହ ମୁଁ କଥା ହେଇ ପଚାରେ ଗୋଟେ ଲାଇନ୍ ସେଟା।
ଉଁ
କରୁଚୁ କଁ?
ଏଇଠି ଠିଆ ହେଇଚି କାର କଲ୍ ଆସୁଚି ବେ?
କାର୍ କଲ୍ ଆସୁଚି ମାନେ?
ହଁ ଓଟା ଫୋନ୍ କଲ୍ କାର ଆସଚି ମୁଁ ବି
କଥା ହେଇଯାଅ ଏ ଉଠାଅନି ଏଇଖାଁ।
ନାଇଁ ମୋର ଆସୁନି ତୋର ଆସୁଚି। କତାଟାଉ ହଁ ତୁଟା କଣ ହୋଉନି।
ଏଇ ଏଇଠି ଆସଥିଲେ ଏଚ୍ ଆର୍ ଉ ଏ କେତେ ମିଟିଂ ଅଛି ଏ ଟିକେ।
ଆଁ ଯାଇଥାନ୍ତୁ ନାଁ ଅଁ ହେଟି?
ହଁ ବାରଟା ବେଳେ ମିଟିଂ ରଖିଥିଲା ସେଇଠି।
ମିଟିଂ ଯାଇଥିଲ ଅନଲାଇନ୍ ର କଁ କରୁଚି ଏସି?
ତତେ ଫୋନ୍ କଲେ ମୁଁ କଲି ବାରଟା ଅଳେ ଯେ ସେ ସକାଳେ ଫୋନ୍ କରିଥିଲି ଫୋନ୍ ଉଠେଇଲାନି ତାପରେ ଆ ପଳେଇ ଆସଥିଲି ତା ଇଏକୁ କଲାନି।
ଇଏ
ସକାଳେ ଶୋଇଥିଲେ ତାପରେ ଆଉ କଥା ହେଇନି ମୁଁ ହେତୁ ଫୋନ୍ କରିଦିଏ ଟିକେ।
ହୁଁ କହିଲ ନାଁ ଦା ଏଥିରେ କଣ ସୋ କଲା ତ ମୁଁ କହିଲି ଦେଖିଆ ଯାଉଚି ନା ନାଇଁ।
ହଁ ଠିକ୍ ଅଛି ସୋ କଲେ ତାପରେ ଭଲ କଥା ହେଲା ଆଉ କଁ ରାନଲ ଆର ବିଷୟ ଆକ୍ସାଇନ୍ ହେଇଯାଇଚି କି ସିଲୁର?
ଜଣା ନାଇଁ।
ପଚାରିବୁ ହେଇଆଇଥିବ ଅଦି ହେବୁ କ କଥା ହେଇଯିବ କଣ ଅଛି ସେଥିରେ।
ସାଇନ୍ ମାନେ କଣ ତା କତି ଏ ଦୋ ତତେ ତ ପଠେଇଥିଲେ ନାଁ ହେଟା?
ହଁ ରିଫ୍ରେସ୍ କରି ପଠେଇଥିଲୁ ତାର ବି ଆସାଇନ୍ ହେଇଥିବ ସେ ଫର୍ମ ଫିଲ୍ କରିଥିଲା ସେ?
ହଁ ସବୁ ଫିଲ୍ କରଥିଲା।
ହଁ ତ ଆସାଇନ୍ ହେଇଯାଇଥିବ କହିବ ଇଏ କରିବା ପାଇଁ ଆଉ କଣ।
କିଏ କରିବ?
ରିଫ୍ରେଶ କରିକି ଚେକ୍ କରିବ ହେଇଯାଇଥିବ।
ହଁ ଇଏ ମତେ କ ମତେ ତ ମସେଜ ଆସିଲା କି ରିଫ୍ରେସ କରିକି ଚେକ୍ କର। ହେଇଯାଇଛି ବୋଲି କଲ।
ହୁଁ।
ମୋର ଇଏ ପାଇଁ ନା ଏ ଆସିଚି ଠିଆ ହେଇଚି ଆଉ ପୁଅ କଣ ଆସିଲା ସ୍କୁଲରୁ ତ। ଫୋନ କଲା ଆସ ବୋଲି ମୁଁ ଆସିକି ଠିଆ ହେଇଚି ରୋଡରେ ସେ କଁ ଆସିନି ଏତୋଳ ହେ
ଆସୁଥିବ ଆଉ।
ଖାଇଲୁ କଣ?
କାଲି ରାତିରେ ପା ଖିଆପିଆ ହେଇନଥିଲା ଏଇ ସକାଳୁ ଆସିକି ଯାଇଥିଲି ନଅଟା ବେଳକୁ ଖାଇକି ଆସଥିଲି ଏ ଜଳଖିଆ କରଥୁଲି ଆଉ।
ଆଁ ରାତିରେ କଣ ହୋଉଥିଲା କି?
ରାତିରେ ଚାଲୁଥୁଲା ନାଟକ ଆଉ ପିଚାରି ପିଚାରି ଡାକି ଇଏ କରି।
କାହାକୁ?
ସେ ରାତିସାରା ରୋଲ କରୁଥୁଲା ଆସିକି ବାଡଆ ପିଟା ପାଇଁ ବାହାରଥିଲେ ବା ଘୋଡେଇ ଘାଡେଇକି ତାକୁ ବିଦା କଲେ ଫୁଣି ପି ସି ଆଇ ଡାକି କପ୍ଲେନ୍ କଲେ।
ଫେର?
ଫେରେ କଣ ଆଉ ସେ ଯେମିତି ହୋଉଥିଲା ତାକୁ ଆଉ କିଛି ଅପସନ ନଥିଲା ତା ପାଇଁ ଆଉ।
ପୁଣି ଦେଇଦେଲ ପି ସି ଆର୍ ରେ?
ବିସ ଆଉ ଦେବେ କୋଉଠି ସେ ପଳେଇଥିଲା ଇଏ କରିବା ପାଇଁ। କମ୍ପ୍ଲେନ କଲେ କହିଲେ ଗୋଟେ ତମେ ଯାଇକି ଏଫେଆର୍ ଦିଅ ଏଫେଆର୍ ଦେଇକି ଆସିବ ଇଏ କରିବ ଆଉ।
ଦୁଇଜନ୍
ଆଉ ଯାଇଥିବେ ଏଫେଆର ଦବା ପାଇଁ ରାତି ଯାଇଥିଲେ ଇଏ କଲେନି କହିଲ ସକାଳେ ଯାଇଁ ଦବାପାଇଁ।
ଉଁ ସେ ଏତେ ନାଟକ କଣ ପାଇଁ କରୁଛି ତା ଘରଲୋକ ତା ଗାର୍ଡିଆନକୁ ଜଣଉନ?
ବାବା ନା ମାମୁଁ ଏମା ଏକ୍ସପାଡ କରିଯାଇଚନ୍ତି ସେ କାହା କଥା ଶୁଣିବା ଅବସ୍ଥାରେ ନାହିଁ। ମାମୁଁ ମଲେଣି ଆସି ପନ୍ଦର ବର୍ଷ ହେଲାଣି।
ଉଁହୁଁ। ଏମା ସେଥିପାଇ ଏତେ ଉଦ୍ଧତ।
ଆଉ ତା ପାଇଁ ସେ ସେ ଭୋଉଣୀ ଏବେ ବାହାହେଇଚି ସିଏ ବି ପାଗଳା ହେଇସାରିଲାଣି।
ଉଁହୁଁ।
ସେ ଭୋଉଣୀ ଘରେ ଯାଇଁ ଝଗଡା ଫଗଡା କରି ସିଏ ତାର ଦେଖିଲା ବେଳକୁ ଯୋଉ ଝଗଡା ଫଗଡା କରିକି ଇଏ କରିଚି ସେଠି ଦେଖଲାକୂ ସିଏ ବି ନିଜେ ହଁ ବାରମ୍ବାର ଝଗଡା ଫଗଡା କଲା ଆଉ ତାକୁ ବି ଘରେ ଇଏ କରୁନାହାନ୍ତି।
ହୁଁ ତ ପଣ
ଆଉ ସିଏ ଦେଖିଲାବେଳକୁ ଏବେ ଯାଇଁକି ସ୍ୱାମୀ ସହିତ ଯାଇଁ ବାହାର ରହୁଚି। ତା ଘରେ ବି ଯାଇଁ ଝଗଡା କରିଛି।
ଛୁଆର ଫେରେ କଣ ହବ ସଲ୍ୟୁସନ କଣ ଫେରେ ଆର ଏମିତି ଡେଲି ଡେଲି ଡ୍ରାମା କରିବ ନା କଣ?
ସେଇଥିପାଇଁ ପା କମ୍ପଲେନ ତାର ଗୋଟେ ଦେଲେ କେମତି ଡେଲି ଡେଲି କିଏ କାମ କରିବ କରିବନା କଣ କରିବନା ଏମତି ଡେଲିଡେଲି ଏଫେଆର ମାନେ ରାତିରେ ନ ଶୋଇକି ଆସିବ ଏମିତି ନାଟକ କରୁଥୁବ ଡେଲି ମାରଦେବି ଇଏ କରିବି ସିଏ କରିବି।
ରୁମ ଫିଟାଅନିି ଗେଟେ।
ଆରେ ରୁମ ଫିଟା ହୋଉନି କଣ ଦେଖେ ଏଇନା ରୁମର ଆଉ କେହି ନାହାନ୍ତି ରୁମ ତାଲା ପଡିଥିବ।
ହୁଁ।
ଯିବ ତାଲାଟା ଭାଙ୍ଗିକି ପଶିବ ଭିତରେ କଣ କରିବୁ ତ।
ହୁଁ।
ସେଠି ଯଗିକି ବସିବ କି ଜଣେ।
ଉହୁଁ।
ଏତେ ଜଣ ଜଗିକି ବସି ପାରିବରି ନା?
ହୁଁ ହୁଁ ଭଲ ଆଉ ରାତି। ରାତିରେ ଏକ୍ସରସାଇଜ୍ ହେଇଯିବ।
ଏକ୍ସସାଇଜ୍ ମାନେ କାଲି ରାତିରେ ଗୋଡ଼େଇକି ଗଲେ ତାକୁ ମାନେ ସିଏ ଆଇଲେ ଚାରି ଜଣ ଖଣ୍ଡ ଡାକିକି ଚାରି ପାଞ୍ଚ ଜଣ ଆଇଥିଲେ।
ହୁଁ
ଯେତେବେଳେ ଠେଙ୍ଗା ବାଡ଼ି ଧରିକି ଗୋଡ଼େଇ ଗଲେ କସି ସେ ଦୌଡିଛନ୍ତି ସବୁ ଆଉ କେହି ନାହାଁନ୍ତି ଏରିଆରେ
ସେ ଚାରି ପାଞ୍ଚ ଜଣ ବି କୋଉ ଇଏରେ ଆସିଛନ୍ତି ସେ ଜାଣିନାହାଁନ୍ତି ଇଏ କୋଉଭଳିଆ ମେଣ୍ଟାଲିଟି ର।
ସବୁ ସେଇ ତାରି ମଣ୍ଟାଲିଟି ପିଲା ଗା ପାଉଡ଼ର ପାଖେଇଗଲାଣି
ହୁଁ ହୁଁ ଆ ହେଲେ ବି ଏମିତି ଥୋଡ଼ି ନା କେହବ
ଏ ଶୁଣିବା ଅବସ୍ଥା ନାହାଁନ୍ତି। ତାକୁ ବୁଝେଇ ବୁଝେଇ ବୁଝେଇ ବୁଝେଇ ମତେ କହୁଛି ତତେ ତୋତେ ଗଡ଼ଉଛୁ ଗୋଡ଼ ହାତ
ବାସ୍ ବାସ୍ ଭେରି ଗୁଡ଼୍। ହ ହୁଁ ହ ହଁ ଏମତି ଶେଷଷରା ଗଲା କାଲି କେତେବେଳେ?
ଯିବ କଣ ଆଉ ସେଇ ଗୋଡ଼େଇକି ନେଇ ବିଦା କରିକି ଆଇିଲେ ତାକୁ ଆଉ କଣ ଯିବ। ଯାଇଁକି ସେଟା ଭଙ୍ଗା ଘରେ ଏଇ ପିଲ ସବୁା ଯାଇକି ଗୋଡ଼େଇକି ବିଦା କରିକି ଆଇଲେ ବିଚାର କପ୍ଲେନ ନଥିଲା ସେ ଆଉ ନଥିଲା ଭଙ୍ଗା ଘର ଭିତରେ ତରେ ପର୍ସିକି ରହିଥିଲା।
ଉଁ ଠିକ୍ ଅଛି
ସେ ତୁ ଆଉ କଣ ଚାଲିଲା ଏମିତି ଆଉ ଇଏ କରିକି ଆଉ କଣ? ତାପରେ ପି ସି ଆର୍ ବାଲା ଆରେ ଗେଟ ଖୋଲିିବନି ଏଇ ଦିନିଆରେ ସ କାଲି ସକାଳୁ ଆସି ଯାଇଛି।
ଗୋଡେଇବ ସମସ୍ତେ ଯେତେବେଳେ ସେ ଗେଟ୍ ବାଡ଼େଇିବ ସମସ୍ତେ ଗୋଡେଇବ।
ଆରେ ଗେଟ୍ ବାଡ଼େଇ ସମସ୍ତେ ଗୋଡ଼େଇବା କଥା ନାହିଁ ତୁ ଆଜି ଗେଟ୍ ଏକୁଟିଆ ସମସ୍ତେ ଅଛ ବାଡ଼ଇ ଗୋଡ଼େଇ ଦବ।
ହ
ଏକୁଟିଆ ଥିବ ରୁମ୍ ରେ କଣ କରିବ ଚାରିଟା ପିଲା ଅସି ତତେ ବାଡେଇବେ ମୁଁ ସୋ କଥା କହିଲି ଭାଇ ଦେଖ ଗୋଟେ ଜିନିଷ କି ମତେ କି ତମକୁ କାମ କରିବାର ଅଛି। ଏଇ ଭଳିଆ ମୁର୍ଖାମୀ ଲୋକ ସାଙ୍ଗରେ ଅଧିଖା ନିଜ ଏରିଆ ଛାଡ଼ିକି ଆମେ ଅଲଗା କୋଉଠି ଯାଇକି ରହିବ। ଆପର୍ଟମେଣ୍ଟ ଫାପାର୍ଟମେଣ୍ଟ ନେଇକି ରହିବ ଯୋଉଠି ସେ ପସି ପାରିବନି ସଇଲା କାମ ତମେ ଯଦି ସକାଳୁ ଠିକ କାମ କରିବାକୁ ଯିବ ନା ସକାଳ ଉଠି ଏଇ ଜିନି ଦେଖିବାକୁ ଯିଵ କି ରାତିରେ ଆସିକି ତମେ କାମ କରି ଖଟି ଖଟି ଆସି ଜଣେ ଶୋଇବ ନା ଏଇଠି ତାରି ସହିତ ପାଲା କରିବ।
ହୁଁ।
ସେ ତ ମଣିଷ ଅବସ୍ଥାରେ ନାହିଁ ତା ସହିତ ଲାଗିକି ତା ସହିତ ଇଏ କରିକି ଲାଭ କଣ?
ତାକୁ ଦେଇଦିଅ ପୋଲିସରେ ଦେଇଦିଅ। ଗୋଟେ ଡେଲିଡେଲି ହବ
ପୋଲିସ୍ରେ ଦେଲେ ବି ସେ ପୋଲିସ୍ରେ ଦେଲେ ସେ କଣ ନେଇ ରଖିବେ ଏଫଆଇ ଆର ଟା କଣ ଦବୁ ତୁ
ଏ ଡେଲି ଡେଲି ଆ-ଆସିକି ଆମକୁ ହଇରାଣ କରୁଛି।
ସେ ହଇରାଣ କରିଛନ୍ତି କଣୁ ତା କଣୁ ଏଫ୍ ଆଇ ଆର୍ ଟା ଦେଇ କଣ କରିବୁ କିଛି ଏଫ୍ ଆଇ ଆର୍ ହିଁ ହବନି।
ତାରେ କଣ କରାଯିବ ଏମିତି ଡେଲି ଡେଲି ହଇରାଣ ହବ ତମେ ନା କି
ସେଇଥିପାଇଁ କହିଲି ତାପା କୁ ଯଉ ତୋର ମାନ ମାର ଖପର କହିବା ଅପେକ୍ଷା ନିଜ ହିସାବରେ ରୁମ୍ ଦେଖିକି ସିଫ୍ଟ କରିକି ଯିବା।
କିଏ ରୁମ୍ ଦେଖିବ ମାନେ ଏ ରୁମ୍ ଚେଞ୍ଜ୍ କରିବ କି। ହଁ।
ଆଭି ହୋଗା ମିତ୍ର
ହଁ। ଆ ଡେଲି ଡେଲି ଏ ରୁମ ଚେଞ୍ଜ କରିକି ନା ଯେତେ ଜାଗା ଯିବ ସେ ଆଉ ଯିବନି ସେ ଜାଗା କି
ଆରେ ଆପାର୍ଟେଣ୍ଟ ଫାପାର୍ଟମେଣ୍ଟରେ ରୋଷେଇ କରିବାକୁ ସେ ଭିତରୁ ଛାଡୁଚନ୍ତି ନା?
ଜଣଙ୍କ ଲାଗି ତମେନା ରୁମ ଚେଞ୍ଜ କରିବ ଭଲ ଫାସିଲିଟି ଏଠି ଯୋଉ ମିଳୁଚି।
ଆରେ ଜଣକ ଲାଗି ଦେଖ ତୁ ଜିନିଷ ପତ୍ର ରଖୁଚୁ, ଫାସିଲିଟି ମିଳୁଛି ସବୁ ଜିନିଷ ଠିକ ଅଛି। ସେ ଯୋଉ ଜିନିଷ ପତ୍ର ଅଛି, ସବୁ ଜିନିଷ ପତ୍ର ଏଇନା ସବୁ ଛାଡି ଛୁଡିକି ଆସୁଚନ୍ତି।
ହୁଁ।
ସେଠି ତାର ସେଇ ଯୋଉ ଜାଗା ରହୁଚି ସେଇ ପାଖାପାଖି ବୋଲି ସେମିତି ହଉଚି। ଦୂର ଘରେ ଆଉ ଯାଇପାରିବନି।
ହୁଁ ଗାଡି ବାଟ କୋଉଠିକି ନେଇଯାଉ ରୁମ୍ ଦୂର ବାଟରେ ବସି ସେ ଆଉ ଯଉଠିକି ଯାଇ ନ ପାରିବ। ଡେଲି ପେଟ୍ରୋଲ ଖର୍ଚ୍ଚ କେତେ ଯିବ?
ଭଲ। ସେ ଯିବା କଥା ମେନ୍‌କଥା ହଉଚି କି ସେଇଠି ହେଲା ବେଳକୁ କଣ ଚାଲି ଚାଲି ସେଇଠି ଟୁଙ୍ଗ କିନା ପଳୋଉଛି ରୋଲ କରୁଚି।
ଯେ ତାକୁ ରୋଲ୍‌କରିବା ପାଇଁ ବାଟ ହିଁ ନ ମିଳିବ କଁ କରିବ ସେ ମେନ୍ କଥା ଜିନିଷ ପତ୍ର ଛାଡିକି ଯିବି ଏଇ ସବୁ ରୁମ୍ ଛାଡିକି ଗଲ ଜିନିଷ ପତ୍ର ଛାଡିକି ଗଲ।
ଉଁ।
ସେ ଆସିବ ବାଡା ବାଡି ତାଲାଟାକୁ ଭାଙ୍ଗି ଦେଇକି ଜିନଷ ପତ୍ର ସବୁ କାଢିକି ନବ କଅଁ କରିବୁ ସେ ଜାଗାରେ ତୁ?
ଅ ହୁଁ। ନାଇଁ ଦେଖିବା ଆଉ ତାର କଣ ସୁବିଧା କରିବ ନା ଫେରେ ଏମିତି ଡେଲି ଡେଲି ହଇରାଣ ହବା ଅପେକ୍ଷା ରାତିରେ ଡ୍ୟୁଟି ଫିଉଟି ସାରିକି କିଏ ଖିଆପିଆ କରିକି ଶୋଇବ ନା ଏମ୍‌ତି ହଇରାଣ ରେ ହବ। ଉଁ।
କହୁଛି ପା ତତେ ଉଠେ ମୁଁ କୁ ତାକୁ ବୁଝେଇଲା ବେଳକୁ ତୁ ଅଧିକା ଗପୁଚୁ ତତେ ଆଗେ ଉଠେଇକି ନେଇକି ଯ ଇଏ କରିବି। ତୁ ମୋ ଭାଈ ନା ତା ଭାଈ ତା ସପର୍ଟ ନେଇକି କଣ କଥା ବାର୍ତ୍ତା କରୁଚୁ? ମୁଁ କଇଲି ଭାଇ ହେଲି ବୋଲି ତୁ ଭୁଲ୍ ତୋର ସେଇ ଭୁଲ୍‌କୁ ଭୁଲ୍ କହିବେନି ନା କଣ?
ଉପରେ ଗଲେ ସପୋର୍ଟ କରିବା ଠେଇଁ କଣ ଅଛି ଭୁଲ୍‌କାମ ଜଣେ କରିବ ଆଉ
ତୁ ଭୁଲ୍‌ କରିଚୁ ତତେ ଭୁଲ୍ କୁ ଭୁଲ୍‌ କହିବେନି? ନା କଣ ଭୁଲ୍‌ କରିଛି ମୁଁ?
ହୁଁ। ତମେ ଭୁଲ୍‌ କରିବ ଆଉ।
ଆଉ କହୁଚି ଏମ୍‌ଏମ୍ତି ତୁ ଯଦି ତା ସପୋର୍ଟ ନବୁ ମୋ ସହିତ ସମ୍ପର୍କ କାଟିଦେ ମୁଁ କହିଲି ସ ସମ୍ପର୍କ କାଟିଦିଅ ମୁଁ ତୋ ସହିତ ସମ୍ପର୍କ ଯୋଡ଼ିଥିଲି ମୁଁ ଥୋଡି ଯୋଡିଚି ମୁଁ କାଟିଦେବି?
ଉଁ ହୁଁ। ନା ମ।
ନା ତୋ ଘରୁ ତୁ ଘରୁକୁ ଫୋନ କରିିକି କହ ମୋ ସହିତ ସମ୍ପର୍କ କାଟି ଦେବେ ମୁଁ କଇଲି ଘରେ କଅଁ ମୋ ସଇ ସମ୍ପର୍କ ମୁଁ ଯୋଡିବା ପାଇଁ ଘର ଲୋକଙ୍କୁ କଇ ତିଲ୍‌ ଯେ ମୁଁ କହିଦେବି କାଟିବା ପାଇଁ। ତାଙ୍କ ଇଚ୍ଛା ସେ ସମ୍ପର୍କ ତା ଭଣଜା ସହିତ ତା ପୁତୁରା ସହିତ ରହିବେ ନ ରହିବେ କଥା ହେବେ ନ ହେବେ ସେଟା ସେ ଘର ଲୋକଙ୍କ ତମ କୁ କାଇଁ ଯିବି ଗୋ ସେ ଜିନିଷ କହିବା ପାଇଁ?
ଉଁ ହ।
ସବୁ
ନାଇଁ ସେ ଏମ୍‌ତି ସେ ଡେଲି ଡେଲି ଏମ୍‌ତି କରିବ ରାଗ ଟାର୍ଗେଟ ଅଛ ତମର ରୁମ୍‌
ଆରେ ଟାର୍ଗେଟ ନୁହଁ ସେ ପା ମେନ୍ କଥା ହଉଚି ତାକୁ ଏଇଖିଣା ଡ୍ରକ୍ସ ଖାଇବା ପାଇଁ ପଇସା ମିଳୁନି।
ତ କିଏ ଦବ?
କାମ କିଛି କରୁନି।
ହୁଁ।
ଇଏ ଆସିିକି ଡେଲି ଆ ଉପୁ ମାଗ ତାକୁ ମାଗ ତାକୁ ମାଗ ସେ ଜିନିଷ କରୁଚି।
ମାଗିଲେ ଦିନ ଥରେ କିଏ ଦବ ଦଶ ଥର କିଏ ଦବ?
ଆରେ ସିଏ ସବୁ ଜାଗାରେ ଠିଆ ହେଲା ତା ସହିତ ସେ ମାନେ ଯୋଉ ସେଇଠି ଗୋଟେ ମେଡିକାଲ ପଇଲା ଇଏ ହେଲା ସିଏ ହେଲା ଯୋଉ କହୁ ନଥିଲି ମେଡିକାଲ ରେ ପଡିଥିଲା ଯୋଉ ରସି ଦେଇଦେଇକି
ଉଁ
ସେଇ ଏଇ ପିଲା
ଆଚ୍ଛା
ରିହାଭ୍ ରେ ଥିଲା ରିହାଭ୍ ରୁ ମେଡିକାଲ ପାଇଲା ଇଏ ହେଇକି ରସି ଦେଇକି ପଡିଥିଲା ମେଡିକାଲ ସେଠି ଯାଇଁକି ସବୁ ଜାଗା ଯାଇ ତା ସବୁ କଥା ବୁଝାବୁଝି କରି ସବୁ ଜିନିଷ ଇଏ କଲା ପରେ ଏବେ ତାରି ହଁ
ଅ